ହ୍ୟାଲୋ
ହଁ ହାଲୋ
ରାଧେ ରାଧେ କଣ କରୁଛନ୍ତି
ନାଇଁ ଏ ଏବେ ଖାଇକିସି
କଣ ଖାଇଲେ
ମୁଁ ରୁଟି ଆଉ କୁକୁଡା ମାଂସ ତରକାରୀ ଆଉ ଟିକେ ଚା ଆଉ
ଏତେ ଶୀଘର କସାରେ ନିରୋଶ ହେଇନା ଦିନରେ ଥିଲା
କାଇଁ ନାଇଁ ମୁଁ ଟିକେଇ ଡାଇବେଟିସ ପାଇଁ ମୁଁ ଟିକେ ସନ୍ଧ୍ୟା ବେଳକୁ ଖାଇଦିଏ ମୁଁ ରାତିରେ ଖାଏ ନା
ଆଚଛା
ହଁ ଆଉ ଅ ପକେଇ ଅଦା ତେଜପତ୍ର ଗୋଲମରିଚ ପକେଇ ଟିକେ ନାଲିଚା କୁକୁଡ଼ା ମାନ ର ତରକାରୀ ଟିକେ ଥିଲା ସେଇଆାକୁ ଲଗେଇକି ଖାଇଦେଲେ ଆଉ ରୁଟି ଦିପଟ ମୁଁ ଆଉ ରାତିରେ ଖାଏ ନା
ହୁଁ ହୁଁ ସଞ୍ାବେଳୁ ଖାଇଦେଲେ ଆଉ ଇଛା ବି ରାତିକି ଆଉ ବି ଇଚ୍ଛା ହବନି ଖାଇବା ପାଇଁ
ହଁ ହଁ
ଆଉ ଘରେ କଣ କରୁଛନ୍ତି ସମସ୍ତେ
ନାଇଁ ଇଏ ତ ଡ୍ୟୁଟି ଯାଇଛନ୍ତି ଆଉ ଛୁଆ ତ ପଢୁଛନ୍ତି ହଁ ହଁ ଜବ କରିଛନ୍ତି
ହୁଁ ଆଉ ପିଲାପିଲି
ପିଲାପିଲି ମୋର ଝିଅଟିେ ପୁଅ ଟେ ଝିଅ ଆମର ଝିଅ ଆମର ଯୋଉ କଣ ଯୁକ୍ତ ଦୁଇ୍ ଦ୍ଵିତୀୟ କ୍ଲାସ ର ପିଲା ଆଉ ପୁଅ ମୋର ର ଆଠ କ୍ଲାସ ରେ ପଢୁଛି ଆଉ
ଆଚ୍ଛା
ହୁଁ ଆଉ ତମ ଖବର ଟିକେ କୁହ
ହଁ ଭଲ ଆଉ ପାଗଜ ଭଳିଆ ହଉଛି ଟିକେ ଥଣ୍ଡା ଫଥଣ୍ଡା ଟିକେ ଧରିଚଛି ମୁଣ୍ଡ ଟିକେ ବିନ୍ଧା ବିନ୍ଧି ହଉଛି ନେ ଆଉ କିଛି ନହିଁ ଆଉ କଣ କରୁଥିଲି ରୋଷେଇ କରିଥିଲି ଭାତ ହେଇ ଗଡାଳୁଚ
ହୁଁ ହୁଁ ରୋଷେଇ କଣ ହଉଛି ଆଜି
ଭାତ ଗାଳୁଛି ଡାଲି ଟିକେ କରିବି ଆଳୁ ଭର୍ତା ଟିକେ ହବ ଆଉ କଣ ଟିକେ ପୋଡା ପୋଡି କରିଦେବି ଆଉ ପଢଆର ତ ଟିକେ ପଢା ପଢି ନହେଲେ ହବନି
ହଁ ବନ ହଁ ହଁ ଏଇତ ମଜା ଆଉ ବ ପୋଡା ଜାଗାରେ ଯେତେ ଏତିକି ଟେଷ୍ଟ ଅଛି ତରକାରୀ ମସଲା ଦିଆ ତରକାରୀ ନାହିଁ
ହୁଁ ଆଜି ଟିକିେ ମୋର ଲେଟ୍ ହେଇଗଲା ଟିକିେ ରୋଷେଇ କରିବା ଏତେବେଳୁ ମୋର ସରିବା ସରିବା ହୁଅନ୍ାନି ଓ ଟିକେ ଉଠିଲି ଟିକେ ଲେଟ ରେ ଉଠିଲି ମୋ ଝିଅ ମତେ ଯାଇକି ଡାକିଲା କହିଲେ ଆଉ ଆଣ୍ଠି ଉଠ ରୋଷେଇ କରିବନି କି ଆଉ ମନେ ପଡିଲା ମଣି ହେଲେ ରୋଷେଇଛି କେତେବେଳେ ପାଞ୍ଚଟା ସାଢେ ପାଞ୍ଚଟା ପାଖାପାଖି ହେଲାଣି ଆଉ ଏ ଭାତ ବି ଟିକେ ଆମର ଚାଉଳ ସଟ ବୋଲିକି ଏ କିଣା ଚାଣୁଟା ସେ ବହୁତ ଲେଟ୍ ବି ଟାଇମ୍ ନଉଛି ସେଥିଲାଗି ବସ ିଆାଇ ଘୁଣେଇକି ଆଣିଲି ଡାଲଟା ଟିକେ ବସଦେମି ଆଉ
ହୁଁ ମୁଁ ଏବେ ଅଛି ଆନ୍ଧ୍ରାରେ।
ଓ ହୋ।
ହୁଁ ଆଉ ମୋର ଭାତ ଟିକେ ବସିବ ଆଉ। ମୋର ଖାଇବା ସରିଗଲା ମୋର ତରକାରୀ ଅଛି। ଆଉ ଆମ ବାବୁ ବାବୁଙ୍କ ପାଇଁ ଟିକେ ଭାତ ଖାଲି ବସିବ। ଏବେ ବସିବନି ସେ ତ ଆସିଲା ବେଳକୁ ଦଶଟା।
ହଁ।
ହଁ ତାଙ୍କ ପାଇଁ ଟିକେ ଭାତ ବସିବ ଆଉ ଏଇଠି ବି ବର୍ଷା ହଉଚି। ହଁ ହଁ ତାଙ୍କ ପାଇଁ ଚିକେନ ଅଛି ସେ ଚିକେନ କୁକୁଡ଼ା ଝୋଳ।
ହୁଁ ହୁଁ।
ଖାଇଦେବେ ଆଉ ଏଠି ବି ବର୍ଷା ହଉଚି ମୋର ସକାଳୁ ଜମା କୌଣସି କଲ୍ ଲାଗୁନଥିଲା। ଏବେ ମୁଁ ଏବେ ଠିଆ ହେଇଚି ପଦାରେ ବର୍ଷା ପକଉଚି ଝୁପୁରୁ ଝୁପୁରୁ କରୁଚି।
ଏବେ ବି ମେଘ ହଉଚି?
ହଁ ହଁ ଝୁପୁରୁ ଝୁପୁରୁ କରୁଛି ମୁଁ ହଁ। ନାଁ ଏଠି ହଉଛି ଏବେ।
ଆମର ହେଇଥିଲା ଗୋଟେ ସାଢେ ଗୋଟେ ଭିତରେ ହେଇଥିଲା।
ହୁଁ ହୁଁ।
ହୁଁ।
ନାଇଁ ଇଏ କାଲି ଠାରୁ କାଉଁଳି କାଉଁଳି କାଉଁଳି କାଁଉଳି ଆଜି ବର୍ଷା ହେଇଛି। ବର୍ଷା ହେଇଛି ଜୋରେ ହେଇ ଝୁପୁରୁ ଝୁପୁରୁ ହେଇକି ରାସ୍ତାଘାଟ ଓଦା ହେଇଯାଇଚି ଆଉ।
ଆଚ୍ଛା।
ହୁଁ।
ଏଇ ଆଡ଼େ ତ ଜୋର ସୋରେ ଏବେ ତ ସିଜିନ୍ ଆଇଲା ସେଇଆ ତ ଖାଲି ମେଘ ଦିନ ଟା।
ହଁ ମେଘ ଦିନ ଟା।
ଆଉ।
ଆଉ ପୁରୀ କେତେ ଥର ଯାଇଚ?
କଣ କହିଲେ? ପୁରୀ ମୁଁ ତିନି ଥର ଯାଇଚି।
ଜଗନ୍ନାଥଙ୍କୁ ଭଲସେ ଦେଖିବି ଦଶ
ହଁ। ଥରେ ଯାଇଥିଲି ଦେଖା ହଉନଥିଲା ଛୋଟ ଟେ ହେଇଥିଲି ମୋ ନନା ଯିଏ ସେ ପୁରା ଏମିତି ମତେ ଟେ ଟେକି ଦେଇକି ଦେଖେଇ ଦେଇଥିଲା ଆଉ ବୋଉ ସାଙ୍ଗରେ ଯାଇଥିଲି। ଛଅ ଦିନି ରହିକି ଆସିଥିଲି ସବୁ ଦେଖିଦେଇକି ଆସିଥିଲି ଆଉଥରେ ଯାଇଥିଲି ଆଉ ଥରେ ମୋ ସ୍ଵାମୀଙ୍କ ସହିତ ଯାଇଥିଲି।
ହୁଁ ହୁଁ।
ହୁଁ ସେ ବି ଭଲସେ ଦେଖିଦେଇକି ଆସିଛି।
ପୁରୀରେ ରହିକି ହୁଁ ବହୁତ୍ ଭଲ ନା ତ ଗାଧେଇନି ମୁଁ ଏ ଯାଏଁ ଗାଧେଇନି ମତେ ତ ଡ଼ର ଲାଗେ ମୁଁ ପାଣିରେ ପଶିଲେ ମତେ ଡ଼ର ଲାଗେ। ମୁଁ ଦୌଡ଼ିକି ପଳେଇଆସେ ନାଇଁ ନାଇଁ ମୁଁ ସମୁଦ୍ର ପାଣିରେ ଗାଧେ
କେତେଥର ଗଲେଣି?
ହଁ ତିନିଥର ତିନିଥର ମୁଁ ଯାଇଚି। କିନ୍ତୁ ମୁଁ ସମୁଦ୍ରରେ ଗାଧେଇନି ମୁଁ ଦେଖ ଦେଖିଲେ ତ ପାଣି ଜୁଆରଟା ଆସେ ମତେ ଡ଼ର ଲାଗେ ମୁଁ ଦୌଡ଼ିକି ପଳେଇ ଆସେ।
ସମୁଦ୍ର କୂଳରେ ଗାଧେଇବ ନା ବଢ଼ିଆ ନା ସେ ଯୋଉ ମଜା। ଜୀବନର ଯେତିକି ଦୁଃଖ କଷ୍ଟ ସବୁ ଜାଣିକି ଧୋଇଗଲା ଭାଇ। ଲାଗିବ ସେ ସେଇ ମୁହୂର୍ତ୍ତ ଟା।
ନା ସମସ୍ତେ ଗାଧାନ୍ତି ମଜା କରୁଥାନ୍ତି ଦେଖୁ କିନ୍ତୁ ନିଜେ ଗାଧୋଇବା ପାଇଁତ ଡର ଲାଗେ ଆଉ। ସେଥିପାଇଁ ତିନିଥର ଯାଇଛି। ତିନିଥର ହଁ ଆଉ ଥରେ ଭାରି ଆ ଇଛା ଅଛି ଯିବାକୁ ଜଗନ୍ନାଥ କୁ ଭଲ ସେ ଦେଖିବା ପାଇଁ। ମୁଁ ଯାଏ କିନ୍ତୁ ଭଲସେ ଦେଖିପାରେ ନା ଜଗନ୍ନାଥ। ଏତେ ଲୋକ ଏତେ ଭିଡ ଭିତରେ ମାନେ ଆଗରେ ଠିଆ ହେଇ ପଡନ୍ତି ବଡ ବଡ ଲୋକ ମତେ ଯମା ମୁ ଦେଖିପାରେ ନା ମୁଁ ଏବେ କାଳିଆ କୁ କହିବନି ସବୁବେଳେ ଭିଡ। ଆଉ ସେଠି ରହିକି ଯଦି ଇ ବୁଲାବୁଲି କରିକି ସମ୍ପୂର୍ଣ୍ଣ ମାନେ ପୁରୀ ଏତେ ଯାକ ବୁଲିବେ ବହୁତ ବଢିଆ ଲାଗେ।
ମୁ ଛୋଟ ବେଳ ଯୋଉ ଯାଇଥିଲି ପମ୍ ବାର ପନ୍ଦର ବର୍ଷର ପାଖାପାକି ବୋଧେ ହେଇଥିଲି। ପ୍ରାୟତଃ ମୁଁ ଛଅ ଛଅ ଛଅ ଦିନ ରହିଛି ମାନେ ପ୍ରାୟତଃ ଜାଗା ସବୁ ଦେଖିଦେଇଛି।
ସେଇତ ସେଇଟା ହିଁ ମଜା ଆଉ ଆମେ ଯଉ ସଖାଳେ ଯିବା ରାତିରେ ଆସିବା ତାପରେ ରାତିରେ ଯିବା ତା ପର ଦିନ ଆସିବା। ଏଇଟା ଆଉ ଖାଲି କଣ ଦେଖି ହୁଏ କି କିଛି? ଖାଲି ଯା ସେ ମନ୍ଦିର ଦ୍ଦୀର ରୁ ସ୍ଵର୍ଗ ଦ୍ଵାରା ସ୍ବର୍ଗ ଦ୍ବାର ରୁ ସେଇ ଯୋଉ ଓ ସଇ ନା କଣ କହନ୍ତି ସମୁଦ୍ର। ଏତିକି ଦେଖି ଦୁଖାକି ଆସୁ ଆଉ ଆମେ ମଠ ଫଟ କଣ ବୁଲିଛୁ?
କଣ କହିଲେ?
ଯୋଉ ପୁରୀରେ ଯୋଉ ମଠ ସେଠି କ ଆମେ ବୁଲିଛୁ ନା ଦେଖିଛୁ ଉଁ ନରେନ୍ଦ୍ର ହଁ ମାତା ମଠ ତାପରେ ଏଇ ଯୋଉ ନରେନ୍ଦ୍ର ପୋଖରୀ ଏସବୁ ଆମେ ଦେଖିନୁ। ସମୟ ହିଁ ନଥିଲା ନା ଆଉ ଗୋଟେ ଦିନ ଯିବ ଆସିବ ସିଏ ଏତେ ବାଟ ଦେ ଯାଇକି ବୁଲିକି ଦେ ଦେଖି ହବ କଣ ତମେ ତ ଲାଇ ଲାଇନରେ ଠିଆ ହେବୁ ସଖାଳୁ ପାଞ୍ଚଟାରୁ ଠିଆ ହେଲୁ ବାରଟାରୁ ଯାଇ ଠାକୁର ଦର୍ଶନ ସେଠୁ ବାହାରିକି ଆସିଲା ବେଳକୁ ଦିଟା ତିନିଟା। ସେଠି ବୁଲାବୁଲି ସବୁଆଡେ କରିକି ଆସିଲା ବେଳକୁ ଦିଟା। ତିନିଟା ସେତେବେଳକୁ ତ ଅ ଗାଡି ପଳେଇବ ବୋଲି ତା ଟାଇମ ହେଇଯିବ। ସେତବେଳକୁ ଚାଲ ଚାଲ ପଳେଇ ଯିବା କଣ ଟିକେ ଖାଅ ଚାଲ ଯିବା? ଏଇୟା ଆଉ ରହିଲେ ସିନା ରେ ଭଲ ଲାଗିବ ସବୁଆଡେ ବୁଲିକି ଦେଖିବ। ଭଲ ଲାଗିବ ସେ ମନୁଆ ଠାକୁର କୋଉଦିନ ମନୁଆ ଆଉ ମନ କରିକି ଡକଉଛି ଟେ ଦେଖିବା ଆଉ ସେ ସମୟକୁ ଅପେକ୍ଷା କରିବା। ସବୁବେଳେ ତ ଡାକା ଯାଉଛି ଯେ ଡୋରି ଆଉ ସବୁବେଳେ ଡକ ଯାଉଛି ଟିକେ ନେ ଭଲ କରି ମତେ ଦେଖା ଦେ। ଆଉ ସେ କୋଉ ଦିନ ତାର ମତେ ଭଲ କରି ଦେଖା ଦବ ଦେଖିବା ଆଉ। ସେ ଯୋଉ ଗୁଣ୍ଡିଚା ବାହୁଡା ଆଉ କିଛି ମାନେ ଆସୁଛି ଭାବିକି ବହୁତ ଖୁସି ଲାଗୁଛି ଯେ ରଥ ଟଣା ହବ ଆମ ଗାଁ ରେ ସମସ୍ତେ ଲୋକ ରଥ ଟାଣିବେ ମୁଁ ନାଇଁ ସେଠି। ଭାବିଲା ବେଳକୁ ଖୁସି ଲାଗୁଛି ରଥଟଣା ଯିବ କିନ୍ତୁ ମୁଁ ନାହିଁ ସେଠି ମତେ ଦୁଃଖ ଲାଗୁଛି। ଏଇ ପ୍ରକାର ଆଉ ହଁ ଏ ତ ଆଉ ଜୀବନ। ଆଉ କଣ?
ଆଉ ପଖାଳ ଖାଆନ୍ତି କି ନାଇଁ?
ହଁ ପଖାଳ ନହେଲେ ହବନି।
ହଁ ସେଠି ଖାଉଛନ୍ତି ପଖାଳ।
ଏଠି ପଖାଳ। ଏଠିକି ପଖାଳ ଟିକେ ବାଗ ହଉନି ଘର ପଖାଳ ଭଳି କଣ ହଉଛି
ହଁ ହଁ
ଏଠି କଣ ପଖାଳ ଏଇ ଯୋଉ କିଣା ଚାଉଳ ଅରୁଆ ପଖ ମୁଖିଆ ଚାଉଳ ଗୋଟେ ଉଁଷା ଚାଉଳ ଇଏ ଆମର କଣ ଘର ଚାଉଳ ଦି ଉଁଷା ଚାଉଳ ରାତିରେ ପଖାଳି ଦବ ସକାଳକୁ ଭାତ ବାସିବ କେଡେ ସୁନ୍ଦର ଲାଗିବ ଆଉ ଏ ଭାତ ତମେ ଯଦି ସଖା ରାତିରେ ପଖାଳିଲ ଫାଙ୍କା ତାକୁ ରଖିଲ ସେ ସକାଳୁ ପୁରା ପୁରା ଯାଉ ହେଇଯିବ କିନ୍ତୁ ଆମେ କଣ କରୁନା ପଖାଳିକି ତାକୁ ଫ୍ରିଜ ରେ ରଖିଦଉ ଆଉ ଫ୍ରିଜ ରେ ରଖିଲା ମାନେ ସିଏ ପୁରା ଯେ ଗୋଟେ ଏ ଚାଉଳ ହେଇଯିବ ତାକୁ ଚୋବେଇବାକୁ ଖାଇବାକୁ ପଡିବ ଏଇ ପ୍ରକାର କଷ୍ଟମଷ୍ଟେ ପଖାଳ ଟା ଖିଆ ହଉଛି ଆଉ ଘର ଭାତ ପରିକା ହଉଛି ଏଇ କଷ୍ଟମଷ୍ଟେ ଖିଆ ହଉଛି ଆଉ ନହେଲେ ପଖାଳ ଘର ପ ଖାଳ ସେ ଯୋଉ ଆଳୁ ପୋଡା ଯୋଉ ବାଇଗଣ ପୋଡା, ଟମାଟର ପୋଡା ଶାଗଭଜା, ବଢିଚୁରା ସିଏ ଯୋଉ ଟେଷ୍ଟ ଏଠୁ କୋଉଠୁ ଆସିବ ଘଷି ଗୁଣ୍ଡରେ ପୋଡା ହେଇଥିବା ହୁଁ ଜିନିଷ ସବୁ ଆଉ ଏଠୁ କୋଉଠୁ ଆସିବ ଏଇ ଗ୍ୟାସ ରେ କେତେବେଳେ ମନ କଲେ ପୋଡିକି ଖାଇବା ପାଇଁ ଗୋଟେ ଗ୍ୟାସ ରେ ପୋଡିଦେଲ ସିଏ ବି କୋଉ ବାସ୍ନା ଅଛି ନା କିଛି ଧୂଆଁଳିଆ ଗ୍ୟାସ ଗନ୍ଧ ହୁଏ।
ହଁ
ପୋଡାଟେ ଖାଇବାକୁ ଗଲେ ସେ ବାସ୍ନା ନାହିଁ କି କିଛି ନାହିଁ ଆଉ ଏଇ ପ୍ରକାର ଆଉ ପଖାଳଖିଆ ଆଉ ଗରମ ଖାଇବାକୁ ଆଉ ଚାଉଳ ଦିଟା ଭଲ ଗରମ ଖାଇଲେ ଭଲ ଲାଗେ
ହୁଁ ବେଶୀ ଭଲ ଲାଗେ ସାଙ୍ଗସାଥି ହେଇକି ଖାଇବେ ବେଶୀ
ହଁ ହଁ ସାଙ୍ଗ ସାଥି ହେଇକି ଖାଇବା ଟା କିଛି ନଗେଇଖିଆ ନହେଲେ ବି ଅ କଥାରେ କଥାରେ ଭାତ ଉଠିଯିବ ହଁ ଆଉ ଏଠି ଏକୁଟିଆ ଆମେ
ମୁଁ ଜମା ଜମା ଏକା ଜମା ଖାଇପାରିବିିନି ଖାଇବି ମତେ ବି ଜାଣି ଭଲ ଲାଗେ ବନି ମୁଁ ମୋବାଇଲ ଦେଖି ଦେଖିକି ବସି ବସିକି ଯେତିକି ଖାଇବା କଥା ବି ସେତି ଖାଇବିନି ମତେ ଭଲ ଲାଗେନା ମୋରେ ଗୋଟେ ସାଙ୍ଗଟେ ଥିଲା ସେ ବାଆ ବାହା ହେଇଗଲେ ଆଉ ଗୋଟେ ସାଙ୍ଗଟେ ଅଛି ଝିଅ ଟେ ଅ ସେ ତାଙ୍କର କେତେବେଳେ ସେ ଖାଇଦିଅନ୍ତ କେତେବେଳେ ଖା କେତେବେଳେ ମୁଁ ତାଙ୍କ ସାଙ୍ଗରେ ଖାଇଦିଏ ଆଉ ଆଜି ଆଜି ପଚାରିଲା ବେଳକୁ କହିଲେ ମୁଁ ଯିବି ସେ ଯ ଯିବାର ଥିଲା ତାଙ୍କର ଟିକେ ଟାଉନ ଯିବାର ଥିଲା କହିଲେ ମୁଁ ଖାଇଦେଇଛି ମୁଁ କହିଲି ହଉ ଆଉ ଆଉ ବହୁତ ଏକାଟିଆ ଏକାଟିଆ ବସିକି ଫୋନ ଦେଖି ଦେଖିକି ଖାଇଲି ସେମିତି ଆଉ
ହଁ ନାଇଁ ମୁଁ ତ ଏଠି ମାନେ ଏକା ହେଲା ବେଳେ ମୁଁ ଧର ଖାଇବାକୁ ଗଲେ ମୁଁ କୌଣସି ନଗେଇ ଖିଆ କରିବାକୁ ମୁଁ ଇଚ୍ଛା ହୁଏନି କଣ ଏକୁଟିଆ ପାଇଁ ନଗେଇଖିଆ କରିବୁ ଏଇନେ ସେଇଟା କୋଉ ଖଟା ଫଟା ନଗେଇ ଦି ଗୁଣ୍ଡା ଖାଇଦିଏ କିନ୍ତୁ ମୁଁ ଜମା କରିବାକୁ ଇ ଇଚ୍ଛା ହୁଏନା
ହଉ ହଉ ମୁଁ ଯାଉଛି ଭାତ ଗାଳିବି କେତେବେଳେ କଥା ହବା ଆଉ
ହଉ ହଉ ହଁ